ହାଲୋ।
ହଁ କଣ କରୁଚ?
ହଁ ଶୁଣାଯାଉଛି।
ଆଉ କଣ ଆଜି ଦିନସାରା କଲ?
ଆଜି ଦିନ ସାରା କଲି ଭଲରେ ଗଲା ଦିନ ଆଉ।
କଣ କେତେବେଳେ ତମେ ଉଠ କଣ ସବୁ କର ଦିନ ସାରା?
ମୁଁ ସଖାଳେ ଛଅଟା କି ଏମିତି ସାଢେ ସାତ ଟା ଏମତି ବଳୁକୁ ଉଠେ। ଉଠିକିି ବ୍ରଶ୍ କରେ। ନିତ୍ୟକ୍ରମ ଯାଇକି ଟିଫିନ ଟିକେ ବନାଏ। ଟିଫିନ ବନେଇକି ଆମର ସେ ଗୋଟେ କୁନି ଝିଅଟେ ଅଛି ତାକୁ ଟିକେ ଦେଖେ। ତାପରେ ଖାଇବା ବନାଏ ଖାଇ ବା ବନି ସାରିଲେ ତାକୁ ଟିକେ ଖାଇବାକୁ ଦିଏ ତାକୁ ଖୁଆଇବା ଖେଳିବା। ସବୁ କରିକି ଆମେ ଖାଇବା ବନେଇ ସାରିଲେ ଦି ପରର ଖାଇବା ବନେଇକି। ପୁଣି ଟିକେ ତା ସହିତ ଲାଗି ତାକୁ ଟିକେ ଖୁଏଇକି। ପୁଣି ସିଏ ଖେଳିବା ପାଇଁ ଗଲେ ତାଙ୍କ ସହିତ ଟିକେ ବୁଲିକି। ଉଁ ପୁଣି ଆସି ସେ ଶୋଇ ପଡ଼ିଲେ। ତା ପାଖରୁ ଶୋଇପଡ଼େ ତା ମାମା ଆସିଲେ ତାକୁ ଟିକେ ନେଇକି ଖେଳେଇବେ। ଏସବୁ ଆଉ।
ଉଁ ହୁଁ। ଆଉ ବ୍ରେକ୍ଫାଷ୍ଟରେ କଣ ସବୁ ଜାଣିଚ ବନେଇବା?
ମୁଁ ଜାଣିଛି ଦହିବରା ଜାଣିଛି। ଆଉ ଚକୁଳି ଜାଣିଛି ଆଳୁ ପରଟା ଜାଣିଛି। ବେସନ ଚିଲା ଜାଣିଚି। ଆଉ ଭଜା, ଉପମା, ପରଟା। ସବୁ ଜଣା ଅଛି ମତେ।
ଉଁ ହୁଁ। ଆଉ ଇଏ ଦହିବରା ମାନେ କେମିତି କଣ କର ଦହିବରା ମା ଟିକେ କହିଲ।
ଦହିବରା ମାନେ ରାତିରେ ବିରି ଟାକୁ ଭେଦେଇକି ରଖିଦେ ଥିବେ ସଖାଳୁ ତାକୁ ପୁଂ ଧୋଇକି ଭଲସେ ଗ୍ରାଇଣ୍ଡିଙ୍ଗ କରିକି ଉଁ ଗ୍ରାଇଣ୍ଡିଙ୍ଗ କରିକି ଟିକେ ଲୁଣ। ଆଉ ଟିକେ ପିଆଜ ଜିରା ତାପରେ ପକେଇକି ଫିଟେଇ ଫିଟେଇ ଫିଟେଇ ଫିଟେଇ। ଉଁ ସେରା ପାଣିରେ ପକେଇବା ଭା ପକେଇଲେ ଭାସିବ ଯେମିତି। ସେମ୍ ଏତେ ସମୟ ଫିଟେଇକି। ଉଁ ରଖି ଦେଇଥିବେ ତାପରେ ସେ ତ ତରକାରୀ ପାଇଁ ଚଣା ଆଳୁ ସବୁ ଉଁ କଟି କୁଟାକ ସିଟି ମାରି ଦେଇଥିବେ। ତାକୁ ମସଲାରେ ଟିକେ କଷା ଭଳିଆ କଷିକି କଷି ସାରିଲା ପରେ ସେ ବରା ବରାକୁ ଛାଣିକି ବରା କ ଛାଣି ସାରିଲା ପରେ ସେ ପାଣିରେ ବରାକୁ ପକେଇବେ ଫାଷ୍ଟ ତାହାରେ ପକାଉ ବରାକୁ ପକେଇ ସାରିଲେ ସେଟା କାଢିକି ଚୁପୁଡିକି ପୁଣି ଦହି ପାଣିରେ ପକେଇଲେ ସେ ଟିକେ ଅଧଘଣ୍ଟା ପରେ ଦହି ପାଣିରୁ କାଢିକି ଯେମିତି ଆମର ଖାଇବା ପାଇଁ ଗିନାରେ କାଢିକି ସେଉ ପ ପକେଇକି ତରକାରୀ ପକେଇକି ସବ୍ କରିଦେଲେ ହେଇଯାଏ।
ଓହୋ ନାଇ ମୁଁ ବୁଝିଲି ଯେ ବାକି ସେ ଯୋଉ ଆଣ ମାପ କର କେମିତି କେ ତେରେ କେତେ ମାଣ ମତେ ସେ ମାପ ଆସେନି।
ଓହୋ, ଆମର ଗୋଟେ ଗିନାରେ ମାନେ କିଛି ବରା କଲେ ଖାଲି ବିରିରେ ହୁଁ କଲେ ଯେତିକି ବିରିରେ କଲେ ବି ହେଇଯିବ ଖାଲି ବରା କଲେ ଉଁ ସୁଜି ଯଦି ଗୋଟେ ଗିନା ବିରି ଦିଇଟା ଗିନା ଦରକାର ହବ।
ଆଉ ଚକୁଳିରେ?
ଚକୁଳି ରେ ଚାଉଳ ଦିଇ ଗିନା ହେଲେ ବିରି ବି ଦି ଗିନା ହେଲେ ଚଳିବ କି ଗୋଟେ ଗିନା ହେଲେ ବି ଚଳିବ। ଆପଣ ଟିକେ ରୋଷ୍ଟ ଖାଇଲେ ଚାଉଳ ଅଧିକା ଦେବେ ଯଦି ନରମ ଖାଇବେ ଟିକେ ବିରି ଅଧିକା ଦେବେ ଆଉ।
ଉଁ, ହୁଁ ମୁଁ ସେଇ ଆଣ ମତେ କିଏ କରିଦେଲେ ମୁଁ ବନେଇଦେବି। କିନ୍ତୁ ବରା ମୋ ହୁଏନି ବରା କଣ ତମେ ସେ ଯୋଉ ଏମିତିଆ ମଝିରେ ଆଙ୍ଗୁଠି ଦେଇକି କଣା କରି ସେମିତିଆ ବରା କରିପାର।
ସେମତି ମୁଁ ସୁଜି ରେ ବରା କଲେ ସେମିତି କରିପାରେ ବିରିରେ କଲେ ମୁଁ ସେମିତି କରିପାରେନି।
ଆହା। ହୁଁ ସେୟା ସବୁ କେମିତି କରନ୍ତି ମୋ ମା କର କହୁଥିଲେ ମୁ ଯେମି ମୁ ଚୂନ୍ ମନେ ଅଛି, ମୁଁ ଜମା ପାରେନି। ମୁଁ ଗୋଟେ ପିଆଜ ପରଟା ଆମ ଘରେ କରେ ସେ ପିଆଜ ଯେମିତି ଆଳୁ ପରଟା ହୁଏ ପିଆଜ ଟିକେ ଅଧିକା ପକେଇ ଏ ଯୋଉ ଆମର କସ୍ତୁରୀ ପାଉଡର ପକେଇ ସେଇଥିରେ ମସଲା ଫସଲା ଦେଇକି ଆଳୁ ଟିକେ ଦେଇକି ଓ ଆଳୁ ଟିକେ ମାନେ ଖାଲି ପିଆଜ ତ ଭଲ ଲାଗିବନି କହିକି ଆଳୁ ଦେଇକି କରେ ସେ ପରଟାକୁ ଏମ ରୋଲ୍ ରୋଲ୍ କରିକି ଯେମିତି ଗୋଟେ ତେ ତେଲୁଗୁ ଆନ୍ଧ୍ରା ଆଡେ ଯେମିତି ଗୋଟେ ଏମିତିଆ ପରଟା ଏମତି ଗୁଲ୍ ଗୁଲିଆ ହେଇକି ଥାଏ। ସେମତିଆ ମୁଁ ଗୋଟେ ଶିଖିଥିଲି। ମୋ ଘରେ ଭାରି ପସନ୍ଦ କରିଥିଲେ ମୁଁ ଆଳୁ ପରଟା ମୋ ଦେଇ ହୁଏନି। ନି ଖାଲି ଫାଟିଯାଏ ଗାଁରେ ଘରେ ତମେ କେମିତି ମଝିରେ ଭରିକି ଆଳୁପରଟା ମଝିରେ ଭରି ଦେଇକି ତା କୁ ବୁଲ ନା କେମିତି କର?
ମୁଁ ମଝିରେ ପୁରେଇକିି ମଝିରେ ପୁରେଇଲେ ଟିକେ ବଡ ଗୋଳା ଟା ଦରକାର ହଉଛି ତ। ଟିକେ ମୋଟାରେ ରହିବ। ସେମିତି ମଝିରେ କରେ ନହେଲେ ମୁଁ ଗୋଟି ଦିଇଟା ସାନ ସାନ ପତଳା କରିକି ବେଲି ଦିଏ। ତାପରେ ତା ଭିତରେ ଆଳୁ ପୂରେଇକି ପୁଣି ତା ଉପରେ ପକେଇକି ବେଲି ଦିଏ।
ଉଁ ଆଉ ଏଇ ସବୁ ଖାଇବା ସବୁ ବନେଇବା ତମେ କୋଉଠୁ ଶିଖିଲ ମାମାଠୁ ନା କୋଉଠୁ?
ଖାଲି ପିଠା ପଣା ଗୁଡା ମାମା ଠୁ ଶିଖିଛି ଆଉ ସବୁ ନିଜେ କରୁଛି।
ଓହୋ କଣ ୟୁଟ୍ୟୁବ ଦେଖିକିି?
ୟୁଟ୍ୟୁବ ନାଇଁ ଏମିତି ଥରେ ଗୋଟେ ୟୁ ଟୁବରେ ଭିଡିଓ ଆସିଲା ସେଇଟା ଦେଖିଦେଲେ ଯଦି ସରିଲା। ମୁ ଯୋଉଟା ଏଣୁ କରିବା ଇଚ୍ଛା ହେଲା ହେଇଟା କରିଦେବି ଆଉ ଦେଖି ଦେଖି ଯୋଉ କରିବି ସେମତି ନାଇଁ।
ଓହୋ ଆଉ ସେଇ ଏସବୁ ଖାଇବା ପିଇବା କଣ? ତମେ ପକଉନ ୟ୍ୟୁଟ୍ୟୁବରେ ନା ତମର ନାହିଁ?
ଆଉ ଦେଖିବା ବନେଇବା ଗୋଟେ ଆଉ, ଗୋଟେ ନୂଆ ଫୋନ୍ ଟା ଆଣିବା ଦେଖିବା ବନେଇବା।
ଉଁ ବନାଅ ଆଜିକାଲି ହଁ ଆଜ କାଲି ସବୁ ବଢିଆ ଚାଲିଚି। ଆଲୋ ୟୁଟ୍ୟୁବରେ ଦେଖିବ ସମସ୍ତେ ପ୍ରାୟ ଏ ଯୋ ଏ ପ୍ରାୟ ଖାଇବା ଜିନିଷ ଖୋଜିଆ ହେଲେ ୟୁଟ୍ୟୁବ ଖୋଜନ୍ତି। ନହେଲେ କୁଆଡେ ବୁଲି ଯିବା ପାଇଁ ହେଲେ ୟୁଟ୍ୟୁବ ଖୋଜନ୍ତି। ନହେଲେ କଣ ଏମିତି ଡ୍ରେସ ଫ୍ରେସ କି ସୁନା ଫୁନା କଣ କିଣିଆ ପାଇଁ ଏଇ ସବୁ ଜିନିଷରେ ୟୁଟ୍ୟୁବର। ଆଉ ନହେଲେ ତ ଲୋକ ଇନଷ୍ଟା ଫେସ ବୁକ ଦେଖନ୍ତି ଏଇ ଖାଇବା ଜିନିଷ ବୁଲାବୁଲି ଏ ସବୁରେ କଲେ ୟୁଟ୍ୟୁବରେ ଭଲ କାଇଁନା ୟୁଟ୍ୟୁବରେ ହିଁ ତ ପଇସା ଫଇସା ମିଳେ ନା ଯଦି ପକେଇବ ପକେଇବ ଜଣା ପଡ଼ିଲା କିଛି ଦିନ ହାଜି ନାହିଁ କାଲି ନାଇଁ ଦି ବର୍ଷ ତିନି ବର୍ଷ ଲାଗିବ ବାକି ଭଲ ନା ପକେଇଲେ କେବେ ନା କେବେ ଭିଉ ଗଲେ ଆଲିଷ୍ଟ ସେଇଠୁ ବି ଗୋଟେ ପଇସା ବି ତ ଇନକମ ହେଇଯିବ। ଆଉ ନି ଜେ ବି କରିଚ ବୋଲି ଗୋଟେ ଡାଟାରେ ବି ରହିଲା। ତମକୁ ଆଉ ଗୁଗୁଲ ରେ ଫୋଟୋସ୍ ଭିଡିଓ ସେଭ କରିକି ରଖିଆକୁ ପଡିବନି। କି ତମ ମୋବାଇଲ ବି ଫୁଲ ହବନି। ଯେତେବେଳେ ଚାହିଁବ ତମ ଆକାଉଣ୍ଟ ଖୋଲିବ ଦେଖିପାରିବ। ଆଉ ତମଠୁ ଅନ୍ୟମାନେ ତମେ ଯେତିକି ଜାଣିଚ ସେଇଟାକୁ ଅନ୍ୟମାନେ ଆପ୍ଲେୟ କରିପାରିବେ ସବୁଆଡୁ ଭଲ କାମ ହେଲା ୟୁଟ୍ୟୁବରେ କୁକିଂ ଚାନେଲ ଉଇଥ ସୁଜାତା କରିକି ଗୋଟେ କଲ ଖୋଲ ଭଲ ରହିବ। ଆଉ ପିଠା ପଣା କଣ ତମ ଘରେ ସବୁ କରନ୍ତି?
ଆମର ମତେ ତ ଭାରି ଗୋଟେ ପିଠା ଭାରି ପସନ୍ଦ ସେ ଯୋଉ ପୁର ପିଠା କୁହନ୍ତି। ସେଇଟାକୁ ଯୋଉ ଚାଉଳ ଚୁନା କରି ଚାଉଳ ଭିଜେଇକି ରଖିକି ଦି ରାତି ଆଜି ରାତିରେ ଭିଜେଇଲେ ଚାଉଳ କାଲି ସକାଳେ ଉ ତାକୁ ଛାଣିକି ଭଲସେ ଫ୍ୟାନ ରେ ଶୁଖେଇକି ଖରାରେ ଶୁଖେଇବାନି ଫ୍ୟାନ ରେ ଶୁ ରଖିକି ତାକୁ ଭଲସେ ରଖି କି ତାପରେ ପୁଣି ସେଇ ଦିହନ ସନ୍ଧ୍ୟାରେ ସେଇ ଚାଉଳ ଭଲସେ ଶୁଖିଲେ ଗ୍ରାଇଣ୍ଡିଙ୍ଗ କରିକି ଗରମ ପାଣିରେ ଫୁଟେଇ ଫୁଟେଇ ଫୁଟେଇ ଫୁଟେଇ ଫୁଟେଇ ଫୁଟେଇ ପୁରା ଆଣ ଭଳିଆ କରିକି ଉଁ ଯେମିତି ଅଟା ଚକୁଟା ହୁଏ ସେ ଆଣଟା ସେମିତି ହବ। ଚକୁଟେଇକି ନଡିଆ ପୁରରେ ଛଉ ପ କରିକି ଗୁଡ ପକେଇକି ତାକୁ ଯୋଉ ଗୋଟେ ସେପ ରେ ହଉ ଦେଇକି ତା ଭିତରେ ଆଣ ଛଉ ପୂରେଇକି ବାମ୍ଫ ଦେଲେ ସେ ପିଠା ଟା ମୋର ଭାରି ପସନ୍ଦ, ସେଇଟାକୁ ଆମର ପୁର ପିଠା କୁହନ୍ତି। ସେ ସେଇଟା ମତେ ଟିକେ ମାମା ଠୁ ଭଲସେ ତେ କରି ଶିଖିଚି, ନହେଲେ ଆଉ ସବୁ ରୋଷେଇ ମୁଁ ନିଜେ କରୁଚି, ମାମାଠୁ ଆଉ କିଛି ଶିଖିନି।
ହୁଁ ଆଉ ତମ ଘରେ ସବୁ କିଏ କିଏ ଅଛନ୍ତି?
ଆମ ଘରେ ମାମା, ମୋ ବଡ ଭଉଣୀ, ମୁଁ, ମୋ ସାନ ଭଉଣୀ, ମୋ ଭାଇ, ଆମ ଆଈ ଆସିଚନ୍ତି ଆମ ଘରକୁ। ଅଛନ୍ତି ଆଉ, ମାମୁଁ ଆମ ଆମର ମାମୁଁ ଆମ ଘରଠୁ ବୋଧେ ପାଞ୍ଚ ଦଶ କିଲୋମିଟର ଦୂରରେ ଆମ ମାମୁଁ ଘରେ ସବୁ ଅଛନ୍ତି। ଭାଇ ମାମୁଁ ର ପୁଅ ଜଣେ ଅଛି ଭାଇ ଆଉ ମାମୁଁ ର ଦିଟା ଝିଅ ଉ ଆଉ ମାମୁଁ ମାଇଁ ଆଉ।
ଓହୋ ତମ ଭାଇ ଭଉଣୀ ସବୁ କଣ ସବୁ ପଢୁଚନ୍ତି କଣ?
ଅ ଆମ ସାନ ଭଉଣୀ କରୁଚି ତାର ଏଇଟା ଟେନତ୍ କ୍ଲାସ ହେଲା। ହୁଁ ପାଠପଢା ପଢୁଚି ପାଠ ପଢୁଚି ଆଉ ଉ ଭାଇ ହେଲା ତାର ଏଇଟା ଚତୁର୍ଥ ହେଲାଣି ସେ ସେ ଏବେ ସେ ଗୁଟେ ସ୍କୁଲରେ ଶିଶୁ ମନ୍ଦିରରେ ପଢୁଥିଲା, ସେ ଏବେ ସେଇଠୁ ବାହାରି ଆସିବି କଉଚି, ଗୁଟେ ଆଉଗୁଟେ ନୂଆ ସ୍କୁଲରେ ଜଏନ ହେବି କଉଚି। ଦେଖିବା ତାର ସେ ସେଇ ସବୁ ବିଷୟରେ ପାଠ ପଢା ଚାଲିଚି ତ ତାକୁ କୋଉଠି ରଖିବା କୋଉଠି ପାଠ ପଢେଇବା? ସେଇ ସବୁ ଭିତରେ ଟିକେ ଚାଲିଚି ଏବେ ଆଉ।
ଓହୋ ଆଉ ତମ ମାମା କଣ କରନ୍ତି?
ଆମ ମାମା ଏଇଠି ଆମ ଆଦାନୀପୋଟ ବୋଲି ଗୋଟେ ଉଁ କମ୍ପାନୀଟେ ଅଛି ତାଙ୍କର ସେ କମ୍ପାନୀ ମେଡିକାଲ ରେ ଉ ଗୋଟେ ଏମିତି ହାଉସ୍ ପିକିଂ କାମ କରୁଚନ୍ତି ଆଉ।
ଓହୋ ହଁ ଭଲ ଆଉ।
ହୁଁ। ଆଉ ଆପଣ ଏବେ କଣ କରୁଚନ୍ତି?
ଏଇ ବସିଥିଲି ଛୁଆ ଟାକୁ ଶୁଏଇଲି। ଏ ମୋବାଇଲ ଟିକେ ଦେଖିବି ବୋଲି ଅଫିସ ତ ପଳଉଚି। ଅଫିସ ରୁ ଆସିଲା ପରେ ଏଇ ଛୁଆ ସଇତ ଟିକେ ମୋବାଇଲ ଦେଖିକି ବୋଲି ବସ ଚି ଆଉ ବସିଥିଲି ତ ମୁଁ କହିଁଲି କଣ କରୁଚ କଣ ନାଇଁ କେବେଠୁ କଥା ହେଇନି କହିକି କଲ କଲି ଆଉ।
ହୁଁ ହୁଁ।
ହୁଁ। ଏ ଆମଉଛି
ଆପଣ ଆପଣ ଆଉ କିଛି ପ ପୋଡ ପିଠା ପି କଣ ପସନ୍ଦ ଆପଣଙ୍କର କହିବେ ଟିକେ।
ପସନ୍ଦ ତ ମୋର ବହୁତ କିଛି କିନ୍ତୁ ମତେ କିଛି ବନେଇ ଆସିନି। ମୋର ହେଲା ବନେଇ ଆସେନି ମାନେ ଛୋଟ ବେଳୁ ଅ ବାବା କଣ କୁହନ୍ତି ଯେତେବେଳେ ରୋଷେଇ ଘରେ ଗଲେ କହନ୍ତି ରୋଷେଇ ଶିଖିବୁ? ଏବେ ରୋଷେଇ ଶିଖିବା ଟାଇମ? ରୋଷେଇ ଶିଖିବୁ ନା ପାଠ ପଢିବୁ? ଏମତି କହିି କହି ମୋର ଗୋଟେ ରୋଷେଇ ଘରକୁ କେବେ ଯାଇନି। ଛୋଟ ବେଳୁ କେବେ ରୋଷେଇ ଘରକୁ କେବେ ଯାଇନି କି କିଛି ଶିଖିନି। ଯେତେବେଳେ ବାହା ହେଲେ ସେତେବେଳେ ସବୁ ରୋଷେଇ ଫୋଷେଇ ହଠାତ୍ ଇଏ ପ ଆଉ ସବୁବେଳେ ଯୋଉ ପାଠ ଫାଠ ପଢ଼ିଲି ହୋଷ୍ଟେଲ ର ସମସ୍ତେ କିଏ ନା କିଏ ସାଙ୍ଗ ଏମିତି ମିଳିଯାଏ ସେ ସବୁ ବନେଇ ବାନେଇକି ରଖିଦିଏ। ଭାଗ୍ୟକୁ ତ ମୋତେ କେବେ କରିବାକୁ ପଡ଼ନି ଏମିତି କିଛି ଶିଖିନଥିଲି ଯାହା ଶିଖିଚି ହଁ ପି ପିଠା ପଣା କଣ ମାଆଙ୍କର ମୋ ମାଆଙ୍କର ଟିକେ ଦେହ ଖରାପ ଥିଲା ତ ବହୁତ ମୁଁ ଯେବଠୁ ଜନ୍ମ ହେଇଚି। ସେ ଯୋଉ ଛୁଆ ଦିଟା ଜନ୍ମ ହେଲା ପରେ ଗୋଟେ ଫାମିଲି ପ୍ଲାନିଂ ଅପରେସନ କରନ୍ତି। ସେଇ ଅପରେସନ ରେ ହିଁ ଥିଲା କଣ ମୋ ମାଆଙ୍କୁ ତାପରେ ଯଉଁ ରେଷ୍ଟ ପୁରା ପଡ଼ିଯାଉଥିଲା ମୋ ମାଆ ତ ଟିଚର୍ ଥିଲେ। ତାଙ୍କୁ ଏତେ ଛୁଟି ଫୁଟି ମିଳିନଥିଲା ସେତେବେଳେ ପୁଣି ମୋ ଜେଜେବାପା ଜେଜେମା ଆମ ଘରେ ରହୁଥିଲେ ତ ମୋ ଜେଜେ ମାଙ୍କ ଦେ ହାତ ଗୋଡ ଭା ହାତ ଭାଙ୍ଗି ଯାଇଥିଲା। ତ ଇଆଡେ ଫ୍ୟାମିଲି ପ୍ଲାନିଂ ଅପରେସନ୍ ଇଆଡେ ତାଙ୍କ ବଡି ସେତିକି ସପୋର୍ଟ କଲାନି ଇଆଡେ ସ୍କୁଲ ଇଆଡେ ଜେଜେମାଆଙ୍କ ଇଏ ଏମିତି ସବୁ ହେଇକି ମୋ ମାଙ୍କ ଦେହ ଖରାପ ହେଲା। ତ ସେଇ ଦିନଠୁ ମୋ ମାଙ୍କ ଦେହ ଖରାପ ଯେ ସବୁବେଳେ ଦେହ ଖରାପ ହେଲା ଆମ ଘରେ ତ ପୂଜାପାତି ବହୁତ ମୋ ବାବା ତ ବହୁତ ମାନନ୍ତି ଏହା ପିଠା ହବ ମାନେ ହବ ସିଏ ଆଉ କିଛି ବୁଝିବେନି କାହା ଦେହ ଖରାପ କଣ। ତ ମୁଁ ସବୁବେଳେ କହେ ପୂଜାପାତି ଦିନ ଟିକେ ଯାଏ ମୋତେ ଟିକେ ମାଆଙ୍କୁ ହେଲ୍ପ କରିଲା ଭଳି ଯାଏ ସେ ପିଠା ପିଠି ମତେ ଟିକେ ବନେଇ ଆସେ କିନ୍ତୁ ଏଇ ରୋଷିକୁ ପିଠାପଠି ବନେଇ ଆସେ ମାନେ କଣ ଏ ଛଣାଛଣି ବି କରିପାରେନି ଖାଲି ସେ ଯୋଉ ଯେମିତିଆ ଏଇ ଯୋଉ ଅଟା ଚକଟା ହଉ କି ସୁଜି ଚକଟା ହଉ ତାକୁ ଚକଟିକି କେମିତି ପିଠା ଗୋଲ କରିବା ଏସବୁ ସବୁ ଜଣା। ହ ସେତିକି ଶିଖିଥିଲି ଆଉ ନହେଲେ କିଛି ଶିଖିନଥିଲି ପୋଡ ପିଠା ବି ମାଁ କରନ୍ତି ତ ମାନେ ଯୋଉ ପୋଡପିଠା ରଥଯାତ୍ରା ଆଉ ବାହୁଡାରେ ଗୋଟେ ଚୁଡାରେ ପୋଡ ପିଠା କରନ୍ତି। ଭାରି ବଢିଆ ଲାଗେ ସିଏ ଆଉ ସିଏ ପୁରା ଏମିତି ନର୍ମାଲ ଗୋଟେ ଉଁ ଇଏ କଣ କହିଲେ ଉଁ ଡେକ୍ଚି ଟାଇପ ରେ ସେଇଥିରେ ହିଁ କରନ୍ତି ପ୍ରେସର କୁକର ବି ନୁହ ବହୁତ ବଢିଆ କରନ୍ତି ସେମିତି ହେଇକି ମୋ ମା ଆଉ ତାପରେ ମା ଚାଲିଗଲେ ତାପରେ ମୁଁ ତ ବାହା ମା ଚାଲିଗଲା ପରେ ବାହା ହେଲି